ହଲୋ।
ହଁ ଶୁଭସନ୍ଧ୍ୟା।
ସୁଭ ସନ୍ଧ୍ୟା।
କଣ କରୁଛନ୍ତି?
ଏଇଟା ଟିକେ ବଢୁଛି ଏବେ ସେ ଜଣେ ବଡ ମା ଆସିଥିଲେ ନା ମାନେ ମୋ ବଡ ଶାଶୁ ହେବେ। ସେ ଆସିଥିଲେ ଘରକୁ। ତ ତାଙ୍କୁ କହିଲି ମୁଁ କହିଲି ଯାଇକି ପାଇଁ ହଇରାଣ ହେଇ ପୁଣି ରାନ୍ଧିବ ମୁଁ ରୁଟି ଆଉ ତରକାରୀ ବନେଇ ଦଉଛି ଅଛି ନେଇଯିବ ଖାଇ ବଡା ଆଉ ସେ ଦି ଜଣ ରହୁଛନ୍ତି। ଆ ରୁଟି କରିଦେଥିଲି ତାଙ୍କ ପୁଅ ସିଏ ବାହାରେ ଚାକିରି କରିଛନ୍ତି ଝିଅମାନୋନ ସବୁ ବା ହେଇଯାଇଛନ୍ତି।
ହଁ ସବୁ ତ
ତାଙ୍କର ଦେହଟା ବି ଖରାପ ନା ଯାଇକି ପୁଣି ରୋଷେଇ କରିବେ କରିବେ ସେଥିପାଇଁ ମୁଁ କଣ କଲି ରୁଟି ଛଅ ପଟ ଆଉ ତାପରେ ଯୋଉ ବୁଟ ତାଡାଲି ନୁହଁ
ହୁଁ।
ଡାଲି ହଁ ବୁଟ ଡାଲି ଆଳୁ କଖାରୁ ପକେଇକି ତରକାରୀ ବନେଇଦେଲି ଦେଇଦେଲି ମୁଁ କହିଲି ନେଇଯା ଭଲ ସି ମୋ ଗଟେ ତରକାରୀ ସାରିଗଲା ତ ଏବେ ଟିକେ ଫ୍ରି ହେଲି ଟିକେ ଗଡୁଛି ଆଉ ଗରମ ଜୋର ଲାଗୁଛି ନା ପୁରା ଝାଳ ପୁରା ମାନେ ବହୁତ ହୋଇୋଇଗଲାଣି ପା ଏତେ ଗରମ ଲାଗୁଛି। ମୃ ତରକାରୀ ଟିକେ କରି ଆସୁ ଆସୁ ହୁଁ ପ୍ରବଳ ଝାଳ ହେଇଗ ପୁରା ମୁଁ କହିଲି ତାପରେ ଆମ ପାଇଁ ରୁଟି ଖାଲି ବନେଇବେ ନଅଟା ରାତିକୁ ଆଉ
ବନି ସାରିଲାଣି ପୂଜ ପାଇଁ
ନା ନିଜ ପାଇଁ ଏବେ ବନେନ ରୁ ରୁଟି ଟା ଖାଲି ହବା ତରକାରୀ ହେଇଗଲା ମୁଁ ଏବେ ରୋଷେଇ କ ମୁଁ ସବୁଦିନ ନଅଟା ରୋଷେଇ ଷ୍ଟାର୍ଟ କରେ ତରକାରୀ ବୁଟି ଫୁଟି ଯାହା କଲେ ସେ ବଡ ମାଙ୍କ ପାଇଁ ଟିକେ ଶୀଘ୍ର କରିଦ ତାଙ୍କ ପାଇଁ ଖାଲି ତୁ ଆଣି ଦେଇ ଦେଲୁ ନଅଟା ରାତିରେ ଆମ ପାଇଁ ଖାଲି ରୁଟି ହବ ଆଉ।
ହଁଁ ଫ୍ୟାମିଲି ଦେଖି ହଉଛି ଏକଦମ୍।
ମୋ ଶାଶୁ ଶଶୁର ମୋ ହଜବେଣ୍ଡ ମୁଁ ଆମେ ଚାରିଜଣ।
ଆଉ ଯା ଦେଢସୁର କେହି ନାହାନ୍ତି?
ନା ନା ମୁଁ ବଡ। ଗୋଟେ ହିଁ। ଆଉ ମୋର ଜଣେ ନଣ ଦ ବାହା ହେଇ ସରିଚନ୍ତି। ଆ ମୋ ନଣନ୍ଦ ଙ୍କ ର ହଁ। ଆମ ନଣନ୍ଦଙ୍କର ଗୋଟେ ପୁଅ ମୋର ଗୋଟେ ଭଣଜା। ନା।
ସମସ୍ତେ ତ ଆଜିକାଲି ଗୋଟେ ଗୋଟେ ହିଁ କରୁଛନ୍ତି ଆଉ।
ହଁ ସମ୍ଭାଳି ପାରିଲେ ହବନା ଆଉ।
ହଁ ସମ୍ଭାଳ ପାରିଲେ ତାପରେ ରେଟ ସତେ ହେଲାଣି ସବୁ ଗୋଟେ ଛୁଆକୁ ଦବା ପାଇଁ ବି ବହୁତ ଯଦି ଚାହିଁ ଭଲରେ ଗୋଟିଏ ରଖିବା ପାଇଁ ପଢାପଢି ପାଇଁ
ହୁଁ। ସେ ଗୋଟେ ଗୋଟେ କୁ ରଖିବୁ ମଣିଷ କରି ପାଇଲେ ବଡକଥା। ଆଉ ଦି ଚାରଟା ଜନ୍ମ କରିଦେଲେ ଆଜିକାଲି ପଇସା ରୋଜଗାର ସେତିକି ଦରକାର ସମ୍ଭାଳିବାକୁ ହେଲେ ଗୋଟେ ଛୁଆ ପିଛେ କେତେ ଟଙ୍କା ଖର୍ଚ୍ଚ ହଉଛି ଆଉ ଦିଟା ଛୁଆ ହେଲେ ଜଣଙ୍କ ପ୍ରତି ଅବେହେଳା ହେଇଯିବ। ଦୁଇ ଜଣଙ୍କ ପ୍ରତି ଦେଖିବା ଗଲେ ଅବେହେଳା ହବ। ନା ଆଙ୍କୁ ଠିକ ସେ ପଢେଇ ପାରିବ ନା ତାକୁ। ଚିକିତ୍ସା କରିବ। ଯଦି ବାଇଚାନ୍ସ ଝିଅ ଫାଷ୍ଟ ହେଇଯାଉଛି ତାହେଲେ କେବଳ ବଂଶ ପାଇଁ ପୁଣି ଗୋଟେ ପୁଅ ପାଇଁ ୱେଟ୍ କରିବାକୁ ପଡୁଛି। ନହେଲେ ନାହିଁ ଯଦି ପୁଅ ହେଇଗଲା ସେଏଠୁ ଷ୍ଟପ୍।
ନ ହେଲେ ବି ଆଜିକାଲି ଝିଅ ଉପରେ ବି ରହୁଛନ୍ତି।
ଆଁ
କି ଏ ଗୋଟେ ଝିଅ ଲାଗି ରହିଯାଉଛନ୍ତି ଆଉ କେହି ନେଉନାହାନ୍ତି ପୁଅ ହବା ପାଇଁ।
ମାନେ ଏଇ ଯୋଉ ଯେମିତି ଫ୍ୟାମିଲିରେ ଆଉ ଅଛନ୍ତି ଭାଇମାନେ ତାଙ୍କର ତ ପୁଅ ଅଛି ଚଳି ଯାଉଛି। କିନ୍ତୁ ଗୋଟେ ଯଦି ପୁଅ ଥିବ ତାର ଯଦି ଝିଅ ହେଇଗଲା ତାପରେ ବଂଶଟା ପୁଣି ବଢିବ କେମତି ଆଉ ତ କେହି ନାହାନ୍ତି ନା। ତାର କି ଭାଇ ଫାଇ କେହି ନାହାନ୍ତି। ସେଥିପାଇଁ ପୁଣି ଦେଖିବାକୁ ପଡୁଛି ଚାରିଆଡକୁ ଆଉ ଆମର କଣ ଗୋଟେ ପୁଅ ମାନେ ମୋ ହଜବେଣ୍ଡ ଯେ ଗୋଟେ ସେଠୁ ମତେ ମୋର ଏବେ ଯାଏ କିଛି ହେଇନି ପିଲା ଛୁଆ ମୋର ମ୍ୟାରେଜ କୁ ଏଇ ଛଅ ମାସ ହଉ ଛଅ ମାସ ସାତ ମାସ ଚାଲୁଛି। ଆଉ ସେ ବିଷୟରେ କିଛି ଭାବିନୁ ପ୍ଲାନିଂ କରିନୁ କିଛି।
ହବ ଟାଇମ ବହୁତ।
ହଁ ସେଥିଲାଗି ଆଉ ବୟସ ଏମିତି କେତେ ଅଛି ବେଶୀ ତ ହେଇନି ସେଥିଲାଗି କଣ
ବୟସରେ ତ ଝିଅ ମାନଙ୍କ ତିରିଶି ଭି କରିଦବା କଥା। ମୁଁ ବହୁତ ଟାଇମ ଅଛି।
ମତେ ଏତେ ବି ହେଇନି ମୁଁ ଆହୁରି ବହୁତ ଦିନ ଅଛି ତିରିଶି ହବା ପାଇଁ।
ବହୁତ ବର୍ଷ ୱେଟ କଲେ ତିରିଶି ହବ।
ନାଇଁ ଗୋଟେ ରେ ଯଦି ପୁଣି ଦି ଟାକୁ ଯିବ ପାଞ୍ଚ ପାଞ୍ଚ ବର୍ଷ ଗ୍ୟାପ ରଖିଥିବ ନା।
ଆଉ ନାସ୍ତା କଣ କଲେ।
ନାସ୍ତା କରୁଥିଲି ପିଆଜ ପ ଗୋଟେ ମତେ ଭୋକ ଲାଗିଲା ତ ତ କରିବି କଣ କରିବି କଣ ଅଟା ଚକଟା ଥିଲା ଆ ପିଆଜ ଯ ଚୁନୁ କରି କାଟିଦେଲି ସେଥିରେ ଲ୍ ଲଙ୍କା ଗୁଣ୍ଡ ଲେମ୍ବୁ ଟିକେ ମିଶେଇିକି କସ୍ତୁରୀ ମେଥି ଆଉ ଧନିଆ ପାଉଡର ଜିରା ପାଉଡର ଚାଟ୍ ମସଲା ସବୁ ମିଶେଇକି ଗୋଳେଇଦେଲି ଯେମିତି ଆଳୁ ପରଟା କରନ୍ତି ସେମିତି କରିକି ତାକୁ ଘିଅ ଦେଇକି କରିଦେଲି। ହୁଁ।
କରିନି ଦିନେ କରିବି ଦେଖିଆ।
ଭଲ ଲାଗେ। କସ୍ତୁରୀ ମେଥି ତ ପକେଇବ ଭଲ ଲାଗେ ମାନେ ସାଙ୍ଗେ କରିବା ପାଇଁ ଭୋକ ଲାଗୁଥିବ ଯୋଉ ବିସ୍କୁଟ ମିକ୍ସଚର୍ ଖାଇବାଅପେକ୍ଷା ଦେହ ପାଇଁ କେତେ ଖରାପ ତା ଅପେକ୍ଷା ଏଇ ସବୁ ତ ଭଲ ନା। ଖିଅର ବେ ଶୀଘରେ କଟା କରିବ କିଛିରେ ଶୀଘ କିଛି କରା ହବନି। ଖାଲି ମିଛ ଟାରେ ଗୋଟେ ହାଉ ଦେଇଚନ୍ତି ଖରାପ ଖରାପ ଦେଶୀ ଘିଅ ତ ଆମ ପୂର୍ବଜ ସବୁ ଖାଉଥିଲେ। କମ୍ ଦେଇ କରିବ କମ ଦେଇ କରିବ। ଭଲ ଲାଗ ଏମିତି ତର୍ ତର୍ ହେଇକିନା ଆଉ କିଏ ଆଳୁ ପ କରିବା ଆଉ। ସେ ଯା ଏତେ କିଏ ବେପାର କରିବ। ଆଉ ସମୟ ନ କାମ ବହେ।
ଭଲ ଆଇଡିଆ ଲଗେଇଲା ଆଉ।
ଚଲ ଦେଖ ସେଥିଥିଲେ। ରିଲ୍ସ ନାଁ କୋଉଥିରେ ଗୋଟେ ଦେଖିଥିଲି ତ। ଏମତି ଟେଷ୍ଟ ଲାଗିଲା ଆଉ ସତରେ ବି ଟେଷ୍ଟ ଲାଗିଲା। ତାପରେ ସେତେବେଳେ ସମୟ ପାଞ୍ଚ ମିନିଟ୍ ରେ କରିବାର ଥିବ କିଛି ବନେଇ ଦି ଏକା ତ ଥାଏ। ଶୁଣିବା ପାଇଁ କେହି ନାହିଁ। ନିଜେ ଖାଇବି ଭଲ ହେଲେ ଖାଇବି ଖରାପ ହେଲେ ଖାଇବି। ଶାଶୁ ଶଶୁର କେହି ନାହାନ୍ତି ନା।
ନାଁ।
ଶାଶୁ ଶ୍ୱଶୁର କେହି ନାହାଁନ୍ତି।
ମାନେ କଣ ତାଙ୍କର ଦେହାନ୍ତ ହେଇଛି କି?
ହଁ ସେ ମୁଁ ବାହାଘର ଆଗୁରୁ ହେଇଗଲାଣି। ସେ ଜଲଦି ହେଇଗଲେ। ଦିଜଣ ଯାକ।
ଓହୋ ଏବେ କିଏ କିଏ ଅଛନ୍ତି।
ଏବେ ଖାଲି ମୋ ସ୍ଵାମୀ ମୁଁ ଆମ ଝିଅ।
ଓ ଗୋଟେ ଝିଅ ଖାଲି, ଝିଅ ଏବେ କୋଉଥିରେ ପଢୁଛନ୍ତି।
ଝିଅ ପଢିଲାଣି ଦଶମ।
ଆଉ କିଛି ପ୍ଲାନିଂ ନା, ତାହେଲେ।
ହେଇଥିଲା ଗୋଟେ, କିନ୍ତୁ ଇଏ ହେଇଗଲା ଆଉ।
ମିଷ୍ଟେକ ହେଇଗଲା।
ନା, ନା ପୁଅ ପୁରା ଜନ୍ମ ହେଇଥିଲା, ମୋର ତିନି, ଚାରି ଦିନ ପରେ ଇଏ ହେଇଗଲା।
ଓହୋ।
ଯଉ ଯେତିକି ଲେଖା ଇ ନା ସେତିକି ଦିନ ପାଇଁ ମୋର ସେତିକି ଦିନ ପାଇଁ ସେ ଆସିବ, ଆମେ ଯେତେ ବାନ୍ଧିକି ରଖିଲେ ରଖିପାରିବାନି, ନା।
ଠିକ କଥା।
ତାପରେ, ଇଏ କିଛି ପ୍ଲାନିଂ ନଥିଲା, ପୁଅ ଏମିତି ରହିଗଲା। ହୁଁ, ହଟାତ। ରହିଗଲା, ତା ଝିଅ ବଡ ହେଲେ, ଏବେ ଜଷ୍ଟ ଏ ଛଅ, ସାତ ମାସ ପୂର୍ବ କଥା, ବେଶୀ ଟାଇମ ବି ହେଇନି, ଏବେ ଜଷ୍ଟ। ଝିଅ ଯୋଉ ବଡ ହେଲାଣି, ଟିକେ ସମସ୍ତେ ଗୁଁ, ପୁଁ ହେଲେ ମୁ ଆ ଗୁରୁ ତ ନାହିଁ କରୁଥିଲେ, କିଏ, କିଏ ଆଜିକାଲି ତ କେହି କରୁନାହାନ୍ତି। ସେଥିପାଇଁ, ସେତେ ମୋର ଇଚ୍ଛା ନଥି ଥିଲା, ମୋ ସ୍ଵାମୀଙ୍କର ଟିକେ ଇଚ୍ଛା ଥିଲା। ଏମତିକି, ମୁଁ ଗାଲେଇ ଗାଲେଇ ହେଇକି, ଟାଇମ ବଢେଇ ବଢି ଇଏ କରିଦେଲି, ମୁଁ କଣ କରେ, ନା ମେଡିସିନ ଖାଇ କିନ୍ତୁ ସେଇ ଟାଇମ ରେ, କିଛି ଏମତି କରିପାର ମାନେ କଣ, ଭୁଲି ଗଲି ନା କଣ। ସେମତି ହେଇଗଲା। ହ ରହିଗଲା, ଯେହେତୁ ସମସ୍ତେ ନାହିଁ କଲେ, କିନ୍ତୁ ମୁଁ ତାପରେ ଏ ଦି, ତିନି ବର୍ଷ ହେଲାଣି ଆଇଁଷ ଛାଡିି ଦେଇଚି। ଯେହେତୁ ଆଇଁଷ ଛାଡି ଦେଇ ସାରିଲିଣି, ଆଉ ନିଜର ଟା କୁ କେମିତି, ଇଏ କରିବି। ବୋଲି ଭାବିକି, ମୁଁ କହିଲି, ନାଁ ସେ, ଯିଏ ଯାହା କହିଲେ ମୁଁ ତ କହୁଚି, ରଖିବି। କିନ୍ତୁ ସେ ରଖିବା ଟା ମୋର ଭୁଲ ହେଇଗଲା, ଆଉ ସେଇଟା ହିଁ, ଏବେ ସବୁବେଳେ ଯାହା ବି କିଛି ଖୁସି ଟିକେ ଆସିଥିଲେ ବି ମନେ ପଡିଯିବ, ଖୁସି କଣ ପାଇଁ ହେବି, ଏଇ ଜିନିଷ ଘଟଣା ଯୋଉ ଜିନିଷଠୁ ମୁଁ ବେଶୀ ଡରେ, ସେଇ ଜିନିଷ ଘ ଆଉ କଣ କହିବ କକୁ
ହ ମନ ଦେଖ କରନ୍ତୁନି କଣ କରିବା ଆଉ।
ସେଇଟା
ଆମର ଯାହା ହଉ ମାନେ ଗୋଟେ କଥା ହଉଛି ନା ପୁଅ ହଉ ଝିଅ ହଉ ଆମ ପାଖରେ ଗୋଟେ ଅଛି ନା। ସେତିକି ବଡ କଥା।
ସେଇଟା ତ କିନ୍ତୁ ହେଇକି ଚାଲିଯିବାଟା ସେଇ ଜିନିଷ ଟା ବେଶୀ ବା ନ ହେତ ନାଇଁ ମୁଁ ତ ପନ୍ଦର ବର୍ଷ ଯିଏ ମତେ ନାଁ ଧରିବ ନା ସେକେଣ୍ଡ ଦ୍ୱିତୀୟ ଛୁଆ ଦ୍ୱିତୀୟ ଛୁଆ। ବୁ କିଛି ଚିଡି ବି। ମୁ କିଏ କରୁଛି ମୁଁ ବିରକ୍ତ ହୁଏ କିନ୍ତୁ ସମୟ ଆସିଲା ସମସ୍ତେ ମତେ ମନା ନାଇ ଏକ ର ନି ଏତେ ବଡ ହେଲାଣି ତାପରେ ମଁ ଆଉଛି ହେଇଗଲାଣି ପଇସା ଟିକେ ହେଇଗଲାଣି। ତିରିଶ ପ୍ଲସ ମାନେ ତେତିଶ ଚଉତିରିଶ ପାଖାପ କି। କଣ ଯାହା ହେଲେ ବି ଟିକେ ପ୍ଲୋବବେମ ରହିବ ନା ନାହିଁ ତେଣୁ ନାହିଁ କଲେ କିନ୍ତୁ ମୁଁ ମାନିଲିନି ଗୋଟେ ନା ନା ଏଟା ଖାଉନି ଏମିତି କେମିତି ନିଜର ଅଂଶ ଟାକୁ ମାର ସେ ମୁଁ ରଖିବି ସେ ରଖିଲି। ଏମିତି ଭଗବାନଙ୍କୁ ଦୟ କି କଣ ତାଙ୍କ ଇଛା ଆଉ କଣ କରିବା। ଥିଲା ସମୟ ଗୋଟେ ଏମିତି କିଛି ଦୁଃଖ ଗୋଟେ ଦବାର ଥିଲା ନା ସେ ସେଇଥିପାଇଁ ଆସ ପିଙ୍କି ଦେଇକି ଗଲା ଆଉ। ମୁ ଚାଡ଼ ମୁ ମୋ ଦୁଃଖ କଥା ଶୁଣିକି ହିଁ ନିଜର ଏଇ ଯ ଭଲ ଲାଗିବନି। ଛାଡ ଇଏ କଥା ଆଉ କିଛି ନାହିଁ ହିଁ ଆମର ତ ପ୍ଲେନ୍ ଭଜା ଭାଜି ଦେଇଛି କଟା କରିଦେବି ଆଉ କିଛି ତରକାରୀ ପତ୍ର କରିପାରିବିନି ଆଜି ଆଉ। ଏଇ ତ ଗୁଳି ଗୁଳି ହ
ରା ଏ ରାତିରେ ବି କଣ ଯେ ତେ ହାକା ଫୁଲକା ଖାଇବ ସେତେ ଭଲ। ରାତିରେ ହଁ। ନିଦ ଟା ଭଲ ହବ। ଯଦି ପେଟ ଭରିକି କହିବ ଆମେ ଖାଇବା କିଛି ନାହିଁ ମାନେ ଖରାବେଳେ ଟିକେ ଖାଦ୍ୟ ଖାଇଲା ଭଳିଆ ଖାଇଲେ ହେଲା ଆଉ ବାକି ରାତିରେ ଉଁ ପଟେ ରୁଟି ହେଲେ ବି ହେଲା।
ହୁଁ ମେନ୍ ହଉଛି ତରକାରୀ ପତ୍ର ଭଲସେ ଖାଇବା କଥା।
ତରକାରୀ ତ ଟିକେ ହେଲେ ହେଲା ଆଉ। ଆଉ ତାପରେ ଖରା ଗରମରେ ନା ମ ମସଲା ମସଲି ଜମା ଇଚ୍ଛା ହଉନି।
ପଖାଳ ଟିକେ ହବ ତା ସାଙ୍ଗେ ଆଉ
ପଖାଳ ସାଙ୍ଗକୁ ଚକଟା ଚକଟି ଟିକେ ଦଳା ଦଳି ହେଇଗଲେ ହଉ ଠିକ୍ ଅଛି ମୁଁ ଯାଏ ଟିକେ ହଁ ମୋର ନାଇଁ ଆଉ ହଁ।